ହାଲୋ। ହାଲୋ।
ଣ କରୁଚୁ।
ହାଲୋ।
ଆଁ।
ଶୁଣା ଯାଉଛି।
ହାଲୋ ହୁଁ ଶୁଣା ଯାଉଛି କଣ କରୁଛୁ କହ।
ଆଁ
କଣ କରୁଛୁ।
ତୋରୋ ଆବାଜ୍ ଧୀରେ ଆସୁଛି ତ
ଆଚ୍ଛା।
ମୁଁ ଉଡୁଚି ଆକାଶରେ।
କାହିଁକି ପଡିଯିବୁ ତଳୁକୁ
ଉଡାଜାହାଜରେ ଅଛି ମୁଁ।
ହୁଁ।
ଉଡାଜାହାଜରେ ଅଛି ଏବେ।
ହାଲୋ।
ଉଡ଼ାଜାହାଜରେ ଅଛି ଏବେ।
ଆକାଶରେ ଉଡିବା କାମଟା ପକ୍ଷୀ ମାନଙ୍କର ତୋରୋ ନାଇଁ।
ଉଡ଼ାଜାହାଜରେ ଅଛି ଏବେ ମୁଁ ଉଡ଼ାଜାହାଜ।
ଉଡାଜାହାଜରେ ଯିବାର ବୟସ ହେଇନି ତୋରୋ ଛୋଟୋ ପିଲା ଟା।
ମୁଁ ଯାଇକି ଆସି ସାରିଛି।
କେତେ ମି ଦେଖା। ହାଲୋ।
ହଁ। ହାଲୋ।
ଉଡାଜାହାଜରେ କଣ ପାଇଁ ଯାଇଚୁ?
ଆଜ୍ଞା।
କଣ ପାଇଁ ଉଡାଜାହାଜରେ ଯାଇଛୁ?
ଯାଉଛି ଫୁଲବାଣୀ ତ ଉଡାଜାହାଜରେ।
କଣ ପାଇଁ ଆଉ କିଛି ଆମର ତ ଏଇଠି ନାହିଁ?
ଏଁନାଁ ପାହାଡ ଉପରେ ଓହ୍ଲେଇବ। ପାହାଡ ଉପରେ ଉଡାଜାହାଜ ଟା ଉଡେଇବ। ତମ ପଟେ ବର୍ଷା ପାଗ କରୁଚି ତମ ପଟେ ବର୍ଷା ପାଗ
ବର୍ଷା ପାଗ ନାଇଁ ବୋହୁତ ଗରମ ହୋଉଚି।
ଆମ ଆଡେ ପ୍ରବଳ ଜୋରସେ ଘଡଘଡି ବିଜୁଳି ମାରୁଥୁଲା ଏବେ ବର୍ଷା ଟିକେ ଟିକେ ପକେଇଲାଣି। ଠୋପେ ଠୋପେ।
ବର୍ଷା ନାଇଁ ଆମର ଖାଲି ହୋନୋ ଏଇ ତୁ କୋହୁ କୋହୁ ଦେଖେ ବିଜୁଳି ଦିଟା ମାରଲାଣି।
ଭଲ ତ ରାତିରେ ଭଲ ବର୍ଷା ଦବ।
ବର୍ଷା ହେବା କାହିଁକି ଦରକାର ଆମ ପୃଥିବୀକୁ କଣ ବର୍ଷା ନହେଲେ ଚଳିବନି।
ଅ ହଁ ହଁ ଆପଣଙ୍କ ଭଳିଆ ବୁଦ୍ଧିମାନ ଝିଅ ସମସ୍ତଙ୍କୁ ମିଳନ୍ତୁ।
ଆରେ ନାଇଁ ମୁଁ ମତେ ଟିକେ ବୁଝାଅ କାହିଁକି ବର୍ଷା ଦର କାର ବର୍ଷାର ଉପକାରିତା କଣ?
ପ୍ରଥମତଃ ବର୍ଷା ହଉଛି ଗୋଟେ ଏମିତି ପ୍ରକ୍ରିୟା ଯୋଉଥିରେ ଆକାଶରୁ ପାଣି ତଳକୁ ବର୍ଷିଥାଏ ମାନେ ତଳକୁ ପଡେ। ସେଇଟା ଆକାଶର ମେଘ ମାନେ ବାଦଲ ହେଇକି ପାଣି ତଳକୁ ପକାନ୍ତି। ତାପରେ ଆମର ବର୍ଷା
କଥା କହିଲୁ ବର୍ଷାଟା କେମିତି ହୁଏ?
ବର୍ଷା କୋଉ ପରୀକ୍ଷା ହୁଏ ତଳେ ଯୋଉ ପାଣି ରହିଛି। ହେଲା ଏଇଟା କୁ ଗୋଟେ ପ୍ରକାର ସାଇକଲ ପ୍ରସେସ କୁହାଯାଇ ପାରିବ ହେଲା। ସାଇକଲ ଯେମିତି ଗୋଲ ଗୋଲ ବୁଲେ ଗୋଲ ଗୋଲରୁ ତାକୁ ଆମେ ବୋଲବା ଯୋଉ ଜାଗାରୁ ଆଉ ଗୋଟେ ଜାଗାକୁ ପୁଣିଥରେ ସେ ଆସେ ସେଇ ପରିକା ତାକୁ କୁହାଯାଏ ସାଇକଲ ପ୍ରୋସେସ। ସାଇକଲ ପ୍ରକ୍ରିୟା ହେଲା। ତ ସେଥିରେ କଣ ହୁଏ ଚକ୍ର ଅ ବ ହଁ। ଚକ୍ର ପ୍ରକ୍ରିୟା ସେଥିରେ କଣ ହବ ତଳେ ଯୋଉ ପାଣି ରହିଛି ଆମର ଭୂ ପୃଷ୍ଠ ଯୋଉ ପାଣି ରହିଛି ସେ ପାଣି ଯିବ ଆକାଶକୁ କେମିତି?
ବାଷ୍ପୀ ଭବନ ଆକାରରେ।
ହଁ ବାଷ୍ପୀଭବନ ଆକାରରେ ଆକାଶକୁ ଯିବ। ତ ସେଇଠି ସେ ମେଘ ହେଇକି ରହିଲା। ହେଲା ଆକାଶ ଉପରେ ଯୋଉ ଆମର ଆ ବହୁତୁ ମାନେ ହଉଛି ତାପମାତ୍ରା ବହୁତ କମ୍। ତ ସେଠି ଯୋଉ ପାଣି ରହିଛି ସିଏ ବାଷ୍ପ ହେଇ ମାନେ ବାଷ୍ପ ହେଇକି ରହିବ ଏବଂ ଆଉ ବି ମେଘ ମେଘ ଆକାରରେ ହେଇକି ରହିବ। ତ ଯେତେବେଳେ ପୁଣି ମେଘ ମେଘ ଭିତରେ ଯୋଉ ଚାର୍ଜ ଚାର୍ଜ କ୍ୱାଲ ଚାର୍ଜ ପାର୍ଟି କିିଲଉଡା କୁହାଯାଏ ହେଲା। ଚାର୍ଜ ଦୁଇ ଜଣଙ୍କ ଦି ଜଣଙ୍କ ପାଖରେ ଆସିଲେ ତ ସେଥି ମଧ୍ୟରେ ଆମର ସମୀକରଣ ହବ ସମୀକରଣ ହେଲା ଫଳରେ ବର୍ଷା ସୃଷ୍ଟି ହେବ।
ହଁ ଏ ମେଘ ଟା ଅତ୍ୟଧିକ ଭାରି ହେଇଗଲେ ପାଣି ରଖିପାରେନି ଆଉ ସେଥିପାଇଁ ଛାଡ଼ିଦିଏ ଭୂପୃଷ୍ଠକୁ ପୁଣି ଯୋଉ ପାଣି ନେଇଥାଏ ସେ ପାଣି ଛାଡ଼ିଦିଏ ତଳକୁ ନେଇ
ହଁ ହଁ ତାହେଲେ ମତେ କୁହନ୍ତୁ ଯଦି ସେ ଆ ଆମର ସମୁଦ୍ରର ଲୁଣ ପାଣି ନେବ ହେଲା। ତାହେଲେ ସେ ପୁଣି ଲୁଣ ପାଣି ଆମକୁ ଛାଡିବ କି? କେମିତି ଛାଡିବ ଆପଣ ମତେ କହିବେ କାଲି ସେଟା ଖୋଜି। ଏଟା ଆପଣଙ୍କ ଦାୟିତ୍ଵ ଆପଣଙ୍କ ଘର ପାଠ।
ଯ ମଝେଇ କହିଦିଅ।
ନା ନା ଏଇଟା କହୁଛି ଘରପଠ ଆଉ ଗୋଟେ ପ୍ରଶ୍ନ ପଚାରିବି। ହାଲୋ।
ଯେ ମୁଁ ପ୍ରଥମେ ପଚାରିଲି ପ୍ରଶ୍ନର ଉତ୍ତର ଦେଲି ବର୍ଷା କାହିଁକି ଦରକାର?
ଓ ବର୍ଷା କାହିଁକି ଦରକାର? କାହିଁକି ନା ଆମ ଆମକୁ ଜଳ କାହିଁକି ଦରକାର ଆଗ କୁହନ୍ତୁ? ଭୂପୃଷ୍ଠରେ ଜଳର ବ୍ୟବହାର କାହିଁକି ଜଳ ହିଁ ଜୀବନ ମଣିଷ ର ଆରମ୍ଭ କରି ପଶୁ ପକ୍ଷୀ ଗଛ ଲତା ସବୁ ଜଳ ଉପରେ ନିର୍ଭର ହେଲା। ତ ଦେଖନ୍ତୁ ଯେତେ ଜନସଂଖ୍ୟା ବଢୁଛି ଜଳ ବ୍ୟବହାର ସେତେ ବଢ଼ି ଚାଲିଛି ହଁ କି ନାଇଁ?
ଆଜ୍ଞା।
ଭୂପୃଷ୍ଠ ଉପରେ ଯୋଉ ଜଳ ଅଛି ଯଥା ଆମର ପୋଖରୀ ହେଇଗଲା ନଦୀ ହେଇଗଲା ଆଉ ସମୁ ଆମର ବଡ ବଡ ଉଁ ଅ କୂଅ କୂଅ କୂଅ ହେଇଗଲା ଯାହା ବି ହେଲା ଭୂପୃଷ୍ଠ ଉପରେ କିଛି ପାଣି ରହିଛି ହଁ କି ନାଇଁ? ସେ ପାଣିକୁ ଯେତେବେଳେ ମଣିଷ ଅତ୍ୟଧିକ ବ୍ୟବହାର କରିଚାଲିଛି। ତ ଭୂ ପୃଷ୍ଠର ପାଣି ର ସ୍ତର ତ ଧୀରେ ଧୀରେ କମି ଚାଲିଛି। ହେଲା ବୁଷ କାନ ସ୍ତର ସବ ପୁଣି ସେଟା ବି ନୁହଁ। ପାଣି କେବେ ସରେନି ଆପଣ ଶୁଣିଛନ୍ତି ହଁ କି ନାଇ? ପୃଥିବୀର ନବେ ଭାଗ ଜଳ ନବେ ନା ତେୟା ଚୋ ତେୟାନବେ ଭାଗ ଜଳ ମୋ ଠିକସେ ମନେ ନାହିଁ। ନୋ ନବେ ଭାଗ ଉପରେ ହେଲା ନବେ ଭାଗ ଉପରେ ଜଳ। ତ ପୃିଥିବୀ କିନ୍ତୁ ସେଥିମଧ୍ୟରୁ ସୋ ଆମର ସ୍ବ ସ୍ୱଚ୍ଛ ଜଳ ଯୋଉଟା କୁହାଯାଏ ଯୋଉଟା ପିଇବା ପାଇଁ ଉଦ୍ଦିଷ୍ଟ ସେ ଜଳ ମାତ୍ରା ବହୁତ କମ୍ ହେଲା। ଆଉ ମଣିଷ ଏବେ ଯୋଉ ମାତ୍ରାରେ ଜଳକୁ ବ୍ୟବହାର କରୁ ସିଏ ଆଉ ତାର ତାକୁ ତାକୁ ଯୋଉ ଯୋଉ ପ୍ରକାର ଜଳକୁ ବ୍ୟବହାର କରୁଛି ଆଉ ଦୂଷିତ କରୁଛି। ସେ ଅନୁସାରେ ବର୍ଷା ଆମକୁ ନିହାତି ଦରକାର କାହିଁକିନା ଜଳର ସ୍ତର ଧୀରେ ଧୀରେ କମି କମି ଚାଲିଛି ଯାହାଫଳ ପୁଅ ତମେ ଦେଖିଥିବ ବଲାଙ୍ଗୀରରେ ମଟର ଚଲେଇଲା ପରେ ମଧ୍ୟ ପାଣି ଉଠେ ନାହିଁ କାହିଁକି କୁହ? ।
କାହିଁକିନା ଭୂପୃଷ୍ଠ ତଳେ ଥିବା ଜ ଯୋଉ ଜଳ ସେଇଟା ମାଟି ଭିତରକୁ ଭି ଆହୁରି ଗଭୀର ଭାବରେ ମାନେ ମାଟି ଭିତରକୁ ପଶି ପଶି ଚି
ପ ମାଟି ଭିତରକୁ ପଶି ପଶି ଯାଉଛି ଏବଂ ମାଟି ଭିତରେ ଯୋଉ ସବୁ ଉଁ ଅପମିଶ୍ରିତ ଅପମିଶ୍ରିତ ଯେତିକି ସବୁ ଦୂଷିତ ପଦାର୍ଥ ଯଥା ଯୋଉଟା ମାଟିରେ ମିଶି ପାରୁନି କାଚ ହେଇଗଲା ପ୍ଲାଷ୍ଟିକ ହେଇଗଲା ଏସବୁ ଜଳକୁ ଭୂପୃଷ୍ଠ ସ ଉପର ସ୍ତରରେ ରହିବାକୁ ଦଉନାହାନ୍ତି କାହିଁକିନା ତମେ ଜାଣିଛ ଯେତେ ପ୍ଲାଷ୍ଟିକ ହେଇଗଲା କାଚ ହେଇଗଲା ସବୁ ମାଟି ତଳେ ପୋତି ଦିଆ ହଉଛି ଆଜ କାଲ। ହଁ କି ନାଇଁ ତାକୁ ତ କୁଆଡ଼େ ମିଶି ପାରିବନି ମାଟିରେ, ଉପରେ ବି ରହିଲେ ଗନ୍ଧିଆ ଲାଗିବ। ତ ତାକୁ ମାଟି ତଳେ ରଖି ଦଉଛନ୍ତି। ଯାହା ଫଳରେ ପାଣି ର ସ୍ତର ଠିକ ସେ ଯାଇପାରୁନି ବର୍ଷା ସେଥିପାଇଁ ଆମକୁ ବର୍ଷା ନିହାତି ଦରକ କାହିଁକିନା ବର୍ଷା ଥରେ ଦେଲା ମତ୍ରକେ ଜଳର ସ୍ତର ଟିକେ ଉପରରେ ରହିବ ଯାହା ଫଳରେ ମଣିଷ ପଶୁ ପକ୍ଷୀ ପାଣି ପାଇପାରିବେ। ପଶୁପକ୍ଷୀଙ୍କ ପାଇଁ ନିହାତି ଦରକାର ପଶୁପକ୍ଷୀ, ଗଛ ପାଇଁ କାହିଁକିନା ମଣିଷ ପାଖରେ ବୁଦ୍ଧି ଅଛି। ହଁ କି ନାଇଁ ମସ୍ତିଷ୍କ ଅଛି। ସିଏ ସିନା ମୋଟର ଲଗେଇକି ପାଣିଟାକୁ ଉଠେଇ ଦବ। କିନ୍ତୁ ପଶୁ ପକ୍ଷୀ କଣ କରିବେ ସେମାନେ ନିର୍ଭର କରିବେ ଗଛ ଲତା ପଶୁ ପକ୍ଷୀ ସବୁ ବୋହୁ ଭୂ-ଭୂସ୍ତରର ଜଳ ହିଁ ଆମର ନିର୍ଭରଶୀଳ ତା ଉପରେ। ମୁଁ ଭୂପୃଷ୍ଠ ଉପରେ ଥିବା ଜଳ କିମ୍ବା ଭୂତଳ ପାଖରେ ଯୋଉଟା ଗଛମାନେ ଯୋଉଠୁ ଆଣନ୍ତି। ହେଲା ତ ଏସବୁ ହେଲା କଥା। ଆହୁରି ବର୍ଷ ପରିମାଣ କଣ ପାଇଁ ଦରକାର ପୁଣି? ତ ଆପଣ ଜାଣିଛନ୍ତି ଖରିଫ୍ ଫସଲ ଖରିଫ୍ ଫସଲ କଣ କଣ ଅଛି? ଖରିଫ୍ ଫସଲ କଣ କଣ ଅଛି? ଖରିଫ ଫସଲ ହୁଁ। ହ୍ୟାଲୋ
ହ୍ୟାଲୋ
ହଁ ଖରିଫ ଫସଲ କଥା କୁହନ୍ତୁ କଣ କଣ ଅଛି ହ୍ୟାଲୋ ହଁ ହଉ
ଧାନ
ଆଉ କଣ? ହଁ ଆଉ
ଆଉ ବାଜା ବୋଧେ ମନେ ପଡ଼ୁନି ଆହୁରି ଅଛି। ଗହମ ଗୋଟେ ରବି ଫସଲ
ରବି ଫସଲ? ସତରେ? ଓହୋଃ ହଉ। ତାହେଲେ ଯୋଉ ଧାନ ବି ହଉଛି ବାଜରା ହଉଛି ମକା ହଉଛି ତ ସେଥିପାଇଁକା ପାଣି ନିହାତି ଦରକାର, ଅତ୍ୟଧିକ ପାଣି, ଆପଣ ଜାଣିଛନ୍ତି ସେଇଟା? ହଁ କି ନାଇଁ? ତ ସେଇ ପାଣିକୁ ପାଣି ଯୋଉ ପାଣିର ବ୍ୟବହାର ପାଇଁ ଯେହେତୁ ମଣିଷକୁ ଆଜିକାଲି ପିଇବା ପାଇଁ ମଧ୍ୟ ପାଣି ମିଳୁନାହିଁ ପୋଖରୀରେ ବି ବହୁତ ପାଣି ରହୁନାହିଁ କୂଅ ପାଣି ସବୁ ଧୀରେ ଧୀରେ ପାଣି ସ୍ତର କମି କମି ଚାଲିଛି ତ, ବର୍ଷା ହବା ନିହାତି ଦରକାର, ବର୍ଷା ହବା ଫଳରେ ସେ ଫସଲ ରୌଡ଼ିକୁ ଭଲ ଭାବରେ ପାଣି ପାଇପାରିବେ ସେମାନେ, ଯାହା ଫଳରେ ଭଲ ଫସଲ ହବ, ଆପଣ ଦେଖ ଦେଖିଛନ୍ତି ବର୍ଷା ଅଭାବରୁ ଫସଲ ନଷ୍ଟ ହେଇଯାଏ, ହଁ କି ନାଇଁ? ଫସଲ ନଷ୍ଟ ହବା ଫଳରେ ଚାଷୀର ବହୁତ କ୍ଷତି ହୁଏ ଯାହା ଫଳରେ ଚାଷୀ ଋଣରେ ବୁଡିଯାଏ। ଆପଣ ଶୁଣିଥିବେ। ଓଡିଶା ହଉ କି ବାହାର ଦେଶର, ବାହାର ରାଜ୍ୟର ଚାଷୀ ହଉ। ପୁଣି ଏଇଟା ହେଲା କଥା କି ଆମର ଉତ୍ତର ଭାରତ ଯୋଉଟା ହେଲା। ଉତ୍ତର ଭାରତରେ ପୁଣି ବର୍ଷା ହୁଏ ନାହିଁ, ମୁଁ ଏବେ ଗୋଟେ ପିଲାକୁ ବିଷୟରେ ପଢଉଥିଲି ହେଲା, ଆମର ପ୍ରାକୃତିକ ସମ୍ପତ୍ତି ପଢଉଥିଲି। ଏନ ସି ଆରଟି ବହିର ପ୍ରାକୃତିକ ସମ୍ପତ୍ତି ପଢଉଥିଲ ଇଂଲିଶ ରେ ଥିଲା ହେଲା। ଇଂରାଜୀରେ ଥିଲା ସେଟା, ତ ସେଇଠି ଲେଖା ହେଇଥିଲା ଗୋଟେ ଗୋଟେ ଏକ୍ଜାମ୍ପଲ ଲେଖା ହେଇଥିଲା ଆମର ବି
ହାଲୋ
ହଁ ଅ
ହଉ ଆଜ୍ଞା ଭଲ ଲାଗିଲା ଆପଣ ଯ ବୁଝେଇଲେ ବର୍ଷାର ଉପକାରିତା, ଅପକାରତା, ବିଷୟରେ ଶୁଣିକି ବହୁତ ଭଲ ଲାଗିଲା। ଏ ବିଷୟ ଉପରେ ଆମେ କଥା ହେବା ପରେ
ନା ମତେ ଭଲ ଲାଗିଲାନି, ମତେ ଆହୁରି କଥା ହବା ଦରକାର।
ହଉ ଆଜ୍ଞା, ଘରେ ଡାକିିଲେଣି ତ ଟିକେ
ଓହୋ, ଯାଆନ୍ତୁ ଯାଆନ୍ତୁ।